ହାଲୋ ଏ ବସିଛି ଘରେ ଆଉ
ଆ ଆଉ କେଉଠି ଅଛି କେଉଠି
ହାଁ
ଅଛୁ କୋଉଠି
ଏ ଅଛି ଆଉ ଘରେ
ଆଉ କଣ ଭଲ ତ ସବୁ,
କଣ ହେଲା
ଭଲ ତ ସବୁ
ହଁ ବଢିଆ ତୋର,
ଆଉ କୁ ଆଉ ହଁ ଭଲ ଆଉ କୁକୁଡ଼ା ରଖିଛୁ କି,
କୁକୁଡା ଅଛନ୍ତି ସେ ଦିଟା ଜମା,
ଆ ମୋର ଅଛନ୍ତି ଚାର ମୋର ଚାରିଟା ଖଣ୍ଡେ ଅଛନ୍ତି,
କ ଗଞ୍ଜା ନା ପେଣ୍ଠି
ଗଞ୍ଜା ଗୋଟିଏ ପେଣ୍ଠି ତିନିଟା ଆଉ
ଆଉ ମତେ ଗୋଟେ ଦଉୁନୁ ଗଟେ ପେଣ୍ଠି ଗୋଟେ କେତେ ଟଙ୍କା ନବୁ,
ପେଣ୍ଠି ଦେବି
ହଁ
ଏଇଠେ କୋଉଠୁ ଆଣିବୁ ଚାଲୁନୁ ଏଇନା ଆଣିମୁ ସାଙ୍ଗେ ସାଙ୍ଗେ
ହେ ଯା ତୁ ଗୋଟେ ଦଉନୁ ସେ ଛୋଟ ପେଣ୍ଠି ଛୋଟ ପେଣ୍ଠି ଅଛି କି ଛୋଟ ପେଣ୍ଠି
ସେଇ ଗୋଟିଏ ଛୋଟ ପେଣ୍ଠି ତତେ ଆଣି କି କୋଉଠୁ ଦେବି
ସେଇ ଛୋଟ ପେଣ୍ଠି ଦେ ଟଙ୍କା ପାହଁ ଶହ ନେଇଯିବୁ ଆଉ
ଟଙ୍କା ପାହଁ ଶହ ଅଢେଇଶହ ଟଙ୍କା କିିଣିଛି ପାହଁ ଶହ ଦେଇ ନେଇଯିବୁ ଆଉ ଯା,
ହଁ ପାହଁ ଶହ ଟଙ୍କା ଦେଇବି କେତେ ଦି ଚାରି ମାସର ହବ ସେ ପେଣ୍ଠି ଟା,
ହେ ଦି ତିନି ମାସର ହବ
ଦି ତିନି ଛୁଆଟି
ଆଉ କଣ ବଡ ଟା
ବଡ ଗୋଟେ ହେଇଥାନ୍ତା ନା ତାକୁ ଆଣିବୁ ଏଠୁ ଯୋଉ ଗଁ ଗଁ ଆମର ଏଠୁ କଣ କଟକରୁ ଆଣିବୁ ଏଇ ଯୋଉ ରାମ ଭାଇ ରାମ ଭାଇ ଯୋଉ କରୁଛି ଭିଡିଓ ଫିଡିଓ ବନଉନି ବ୍ଲଗ ଫ୍ଲଗ ବନଉନି ସେଇ ତାହାରି। ସିଏ ଭିଡିଓ ବନଉଛି ଛାଡୁଛି ଯଦି ଆସିଲି କୁକୁଡା ଆଣିବୁ କୋଉନୁ ଆଣିବୁ।
ହଁ ମୁଁ ଦେଖିନି ତା ଭିଡିଓ ଦେଖିଛି ଫା ତା ଭିଡିଓ ଦେଖିନି ବଢିଆ ବଢିଆ କୁକୁଡା ରଖିଛି।
ଜାଣିଛି ତା - ତାକୁ କହୁନୁ ଚାଲୁନୁ ତା କତିକି ଯିବା ଦିନେ ନେଇକି ଆସିବା ଦିଟା
ଫାନ୍ସି ଫାନ୍ସିୀ କୁକୁଡ଼ା ରଖିଛି।
ହଁ ଫ୍ୟାନ୍ସି କୁକୁଡ଼ା ବି ରଖିଛି ମୁଁ ଦେଖି ସବୁ ତା ଭିଡିଓ ଦେଖେ ତା ସକ୍ରାଇବି କରିଛି ସବୁ ଇଏ କରିଛି।
ମୁଁ ଦେଖିଛି ତା ଭିଡିଓ ବା
ହଁ ସେ ଭଲ ଭଲ ଜିନିଷ ଆଣୁଛି କିନ୍ତୁ ଟିକେ ରେଟ୍ ଅଧିକା କହୁଛି ଆଉ ଦୂର ବାଟରୁ ଗଲେ ଟଙ୍କା ଦୁଇଶହ ତିନିଶ - କାଟି ଦଉଛି।
ହଁ ଫଲ କରିକି ଗଲେ ତା ପାଖକୁ ଗଲେ ଆଉ ବାଦଲ
ହଁ ଭଲ ଭଲ ଜିନିଷ ରଖିଛି ପ୍ୟାରଟ ବିଗ ବି ଆଣୁଚି ଆଉ ଇଏ ଆସିଲି ଆଣୁଛି ଫ୍ୟାନସି ଆଣୁଛି ସବୁ ଆଣୁଛି
ଆଉ ଆଉ ପାରା ଉଠଉନି ସେ ଏବେ କୁକୁଡ଼ା ଉଠେଇଛି
ହଁ ବା କୁକୁଡା ଉଠଉଛି କୁକୁଡାରୁ ଭଲ ଲାଭ ହଉଛି କୁକୁଡାରୁ ସବୁ ପଇସା ବାହାରୁଛି।
ମୁଁ ଯଦି ମୋ ପାରା ଗୁରା ତାକୁ ଦେଇଥାନ୍ତି ବଢିଆ ପଇସା ହେଇଥାନ୍ତ ମୋତେ ରେ
ହଁ।
ସିଏ ପାରା ନଉଛି ବି ଦ ଯାଉଛି
ତୁ ପାରା ଗୁରା ସବୁ କଣ ହେଲେ ମରିଗଲେ ନା ବଞ୍ଚିଛନ୍ତି?
ପାରା ଆଜିି ବା ଗୋଟେ ବିଲେଇ ଧରିଥିଲା ଫାଞ୍ଚିକି।
ହେ କଣ ହେଲା ବଞ୍ଚିଚି ନା ମରିିଗଲା?
ବଞ୍ଚିଛି କିଛି କହିନି ତା ଗୋଟେ ଖାଲି ଗୋଟେ ଛିଣ୍ଡି ହେଇଚ୍ଛ ତା ଚୁଞା ତା ଗୋଟିଏ ବେକ ତଳୁ ଟିକେ ଚମ ଚମ ଛିଣ୍ଡି ଯାଇଛି ଆଉ କିଛି ହେଇନି।
ଆଛା ଟିକେ ଇଏ କରିଦେଲୁ ହଳଦୀ ଫଳଦୀ କଣ ଟିକେ ମାରିଦେଲୁନୁ।
ହଁ ତାକୁ ମାରିଦେବି ମୋର ମନେ ନାଇ ପାରାକୁ ପାଣି ପିଇବାକୁ ଏଇନା ଗଲେ ମୁଁ ପାଣି ପିଇବି।
ଓହୋ ଆଉ କଣ ଖାଇଥିଲୁ କଣ?
ହଁ ଏଇ ଯୋଉ ଚିକେନ ଫିକେନ ଖାଇଥିଲି ଆଉ।
କିଏ କି?
ଆଁ?
କଣ ଖାଇଥିଲୁ କଅ?
ଚିକେନ ଖାଇଥିଲୁ ବା।
ଓ ହୋ ହଁ। ଆଉ ଆମର ତ ଆଜି ହାଙ୍ଗିଆ ସା ଧା ଆଉ କିଛି ହେଇନଥିଲା ଅଣ୍ଡା ଲାଷ୍ଟକୁୁ ଦିଟା ଆଣି ବାଡେଇକି ଖାଇଲି ଆଉ।
ଆଉ ଅଣ୍ଡା ମୋର ତ ଦିଟା କୁକୁଡା ଦଉଛନ୍ତି ଆଉ।
ହ ବା ଏ ଆମ କୁକୁଡା କଣ ହେଇ ଡାଲମା ନା ଅରୁଆ ଘରୁ ଆଣିଲି। ତିନିଟା ଅଣ୍ଡା ତାଥରୁ ଦିଟା ଅଣ୍ଡା ବାପା ବାପାଙ୍କର ମୋର ଖାଇଲୁ ଗୋଟେ ଆମ କୁକୁର ଖାଇଲା।
ଦେଶୀ ଦେଶୀ ଅଣ୍ଡା ନା ଯୋଉ ଇଏ?
ଏଇ ଇଏ ଅଣ୍ଡା ଆମର ବୟଲର ଅଣ୍ଡା।
ହଉ ନେ ଗେଣ୍ଡୁଆ କଥା ହବ।
ହଁ ଆଜ୍ଞା ଆଠ ଟଙ୍କା ଲେଖା ଅଣ୍ଡା ଆଉ ସେ ନେଇ କୁକୁଡ଼ା ଦିଟା ଆଣିଚି ଯେ ସେ ଅଣ୍ଡା ଦେଇନାହାନ୍ତି।
କଉ କୁକୁୁଡ଼ା ମାନେ ସୋନାଲି?
ଆଁ।
ସୋନାଲି କୁକୁଡ଼ା?
ସୋନାଲି ପେଣ୍ଠି ହଁ। ନଅଶହ ଟଙ୍କା ନେଲା ବା ଦିଟା କୁ ହେଇଗଲାଣି ଅଣ୍ଡା ଦବା ଦବା ହେଇଗଲାଣି ଆଉ ପନ୍ଦର କୋଡିଏ ଦିନି କି ମାସେ ଭିତରେ ଦେବେ ଆଉ ସାଇଯ ହେଇଗଲାଣି ଆଉ। ମୁଁ ତ ଏବେ ବାପା କଣ କହୁଛି ବାଙ୍ଗାଲୋରରେ ପଳେଇବି ଭାଇ ସହିତ ଘରେ କହୁଛନ୍ତି କୁ କୁକୁଡ଼ା ଦିଟା ବିକି ଦେ ଆଉ କିଏ ବୁଝେନି ନବ?
ନବ ଦଉନୁ କେତେ ଟଙ୍କା ନବୁ?
ଏକଗାର ସହ ଟଙ୍କା।
ଏଗାରଶହ ହଜାର ଟଙ୍କା ଆଣିଛୁ ଏଗାରଶହ।
ଏଗାର ଟଙ୍କା କଣ ଅଣ୍ଡା -ଅଣ୍ଡା ଆଜ୍ଞା ଗଞ୍ଜା ସାଙ୍ଗେରେ ବୁଲୁଚନ୍ତି ଆଉ ମାସେରେ ଅଣ୍ଡା ଦେବେ।
ନଅଶ ଟଙ୍କା ଆଣିଚୁ ହଜାର୍ ଟଙ୍କା ଦବୁ ଆଉ ଏଗାରଶ୍
ଏହା ଏ - ବହୁତ ଛୋଟ ଛୋଟ ହେଇଥିଲା ଆଣିଥିଲି। ବଡ ହେଇଗଲେଣି ଅଣ୍ଡା ଦବା- ଦବା ହେଇଗଲେଣି ଅଣ୍ଡା ଖାଇବୁ ଆଉ କେତେଦିନ ଯିଏ ନବ
ଶୁଣୁନୁ ତୁ ଏଗାରଶ୍ ଟଙ୍କା କହୁଚୁ ଆମେ ଟଙ୍କା ଦେଇ ମୁଁ ଆଣିବୁ ଅଣ୍ଡା ଦିଆ ।
ନା ଏଗାରଶ୍ ଟଙ୍କା ଠିକି ରେଟେ ଅଛି।
ଆମେ ତ ଅଣ୍ଡା ଦିଆ କୁକୁଡା ଏ- ଚାରିଶ ଟଙ୍କା ଆଣିବୁ। ଚାରିଶ ଟଙ୍କିଆ ଅଣ୍ଡା -ଅଣ୍ଡା ଦିଆ କୁକୁଡା।
ହଁ ଅଣ୍ଡା ଦିଆ କିଛି ନାହିଁ ଯେ ଏ-ବୁ-ଅ-ହେଇଗଲାଣି ବଡ ବଡ ହେଇଗଲେଣି ସେ ଯାଇ କହୁଥିଲି କିଏ ନବ ଯଦି ଏଗାରଶ୍ ଟଙ୍କା ଦେଇଦେବି।
ଆଉ ସେ କେତେ- କେତେ କିଲେ ହେବେ ସେ?
ନହେଲେ ହଜାରେ ପଚାଶେ ହେଲେ ଚଳିବ। ହଁ ଦିଟାଙ୍କ ଅଢେଇକିଲେ ସେପଟେ ହେବେ।
ଆଉ ମାରି ଖାଇ ଦଉନୁ।
ନା ଖାଇଦେବି ଆଣିଥିଲି ପାଳିବାକୁ। ଆଉ ଦକାରେ ବଜେଟେ ଏଇନା ବାଙ୍ଗାଲୋର୍ ପଳେଇବି। ତାପରେ ମୋବାଇଲି ଗୋଟେ ଆଣିବାର ଅଛି ନୂଆ ଫୋନ ପଇସା କିଛି ଦକାରେ ହାତରେ ରଖିବାକୁ ପଡିବ।
ହାତରେ ରଖିବା ମାସେ ଦରମା ପାଇଲେ ହେଇଗଲା ପଇସା ହାତ୍ ହାତରେ କଣ୍ ତୁ ନାକେରେ ରଖିବୁ ଆଉ।
ଏ ଯାନି ଆଗେ ଫାଇନାଲ୍ ହେଇନି କିିଛି ବା ମିଳୁ।
କୁକୁଡା ଏପଟେ ଗୋଟେ ଭାଡି କରିଦେବେ ସେଥିରେ ବସିବେ ପଶିବେ ଆସିବେ ଖାଇବେ ପିଇବେ ଅଣ୍ଡା ଦେବେ।
ଅଁ- ପଇସା କିଛି ରଖିଥିଲି ହାତେରେ ଆଉ। ଏଇ ପୁରୁଣା ଫୋନ୍ ଟା ଏକ୍ସଚେଞ୍ଜ୍ କରିଦେବି ଏକ୍ସଚେଞ୍ଜ କରିଦେବି ଟଙ୍କା ପାଞ୍ଚ ହଜାର୍ ହେଲେ କାହାକୁ ଦେଇଦେବି। ବୁଝୁନୁ କିଏ ନବ ମୋ ଫୋନ୍ ଟା ଦେଇଦବି ତାକୁ ପାଞ୍ଚ ହଜାର୍ ଟଙ୍କାରେ।
ପାଞ୍ଚ ହଜାର୍ ତୁ ବି ଯେମିତି କହୁଚୁ ଏ ନୂଆ ଫୋନ୍ ମିଳୁଚି। ଏକ୍ସଚେଞ୍ଜ୍ ମାରିଚୁ କେତେ ଆଉଚି? ହାଲୋ -ହାଲୋ। ହାଲୋ। ହାଲୋ। ହଁ ଏଇଠି ଗେଣ୍ଡୁଆ ବଇଥିଲା ଆଉ।
ହାଲୋ।
ହାଲୋ।
ହାଲୋ।
ଆଉ ଯଉ ଏକ୍ସଚେଞ୍ଜେ ମାରିଚୁ କେତେ ଆଉଚି ଏକ୍ସଚେଞ୍ଜେ ଫୋନ ମାରିଚୁ କେତେ ଆଉଚି?
ଏକ୍ସଚେଞ୍ଜେ ଯାଉଚି ସାଢେ ଚାରି ହଜାରେ ନର୍ମାଲ୍ କଉଠି ବିକିଲେ ଟଙ୍କା ପାଞ୍ଚ ହଜାରେ ହବ।
ସାଢେ ଚାରି ହଜାରେ ଆଉଚି ଆଉ ଏକ୍ସଚେଞ୍ଜେ କରିଦଉନୁ ଗୋଟେ କୋ-କୋଡିଏ ହଜାରେ ଟଙ୍କା ଭିତରେ ଫୋନ୍ ଦେଖେ।
ବୁଝୁନୁ- ବୁଝୁନୁ ଭଲ ଅଛି ଫୋନ୍ କଣ୍ଡିସନ ଚାର୍ଜର ଗୋଟେ ଦେଇଦେବି। ଟଙ୍କା ପାଞ୍ଚ ହଜାରେ ନେବି କହୁଚି ଦେଇ- ବୁଝିଦେ ଦେଇଦେବି ଜଣକୁ ଆଉ। ମାନେ ଚାର୍ଜର ମାନେ କଣ ସେ ଯଉ ଇଏଟା ଯଉ ତା ପିନ୍ ଟା ଯଉ ନୁହଁ। ତା ପିନ୍ ଟା ଯଉ ଲମ୍ବା ପିନ୍ ଟା। ନୂଆ ପୁରା -ପୁରା ନୂଆ ପିନ୍ ସାମସଙ୍ଗ୍ ର ପୁରା ନୂଆ ପିନ୍।
ଆ- ମୋର ନୂଆ ପଡିଚି ନେଇ ଯାଉନୁ ମୋର ନୂଆ ପଡିଚି।
ହଁ ତୋର- ତୋର ମୁଁ ପା କହୁଚି ମୋର ବିକିବି।
ତୋର ମାନେ ଦିଟାଙ୍କ ଏକା ଦେଇଥିବ ନା?
କଣ?
ଦିଟାଙ୍କୁ ଏକା ପ୍ରକାରରେ ଦେଇଥିବ ନା ଯଉ ସାଇଡ ଦିଟା ପିଇନି।
ନା ନା ଅଲୁଆ ଅଲୁଆ।
ହେ ଏକା ଏକା ଦେଇଥିବ ଗୋଟେ ବଡ ଦେଇଥିବେ ଗୋଟେ ଛୋଟ ଦେଇଥିବେ
ହଁ ଗୋଟେ ବଡ ଗୋଟେ ଛୋଟ।
ମୋର କଣ ଦିଟାଙ୍କ ପୁରା ଏକା ଦେଇଚିବେ।
କେଜାଣି କଁ ହେଇଥିବ ତୋର ଅଲଗା ମଣ୍ଡେଲେ ମୋର ଅଲଗା ମଣ୍ଡେଲେ ତୁ ବୁଝୁନୁ କିଏ ନବ ତୁ ଟଙ୍କା ଟଙ୍କା ପାଞ୍ଚ ହଜାର ହେଲେ ଦେଇଦେବି।
ହ୍ୟାଲୋ।
ହଁ।
ଦୂରେଇଯା ଦୂରେଇଯା।
ଉଁ ମୁଁ କଇଲି ଟଙ୍କା ପାଞ୍ଚ ହଜାରେ ହେଲେବି ଦେଇଦେବି।
ହଁ ହଉ ସେଠି ଭାସ ଅଭସା କ ଟିକେ ଭାସ୍ୟ ଭାସ୍ୟ ଅଭ୍ୟାସ କଇଲେ ତ ସେ ପଳେଇ ଦୂରେଇଆ।
ଓହୋ ହୋ।
ଆଉ ପାଞ୍ଚ ହଜାରେ ତୁ ପଚାରେ ତୁ ତୁ ସାଙ୍ଗ ପିଲାକୁ ପଚାରନୁ
ମୋ ସାଙ୍ଗ ପିଲାଙ୍କୁ କଥା ହେଇଥିଲି କେହି କିଛି କହିନାହାନ୍ତି ତ।
ପଚାର ଦେଖିଆ।
ହୁଁ ଟଙ୍କା ପାଞ୍ଚ ହଜାରେ କହୁଚି କଣ ହାତୀ ଗୁଡ଼ା।
କାହିଁତ ଥାଉ ଫୋନ ଏଇନା ଥାଉ ଯେତେବେଳେ ଯିବୁ ବାଙ୍ଗଲୋର ହେଆ ପାଞ୍ଚ ଛଅ ମାସ ଯାଇଥିବୁ ରହିଥିବୁ ଆଉ ରହିଥିବୁ ତାପରେ ଏକ୍ସଚେଞ୍ଜ କରିନି ନେଇଆସିବୁ‌ ଗୋଟେ ନୂଆ ଫୋନ୍।
ଏକ୍ସଚେଞ୍ଜ କଲେପା କମ ଆସିବ ଏକ୍ସଚେଞ୍ଜ ରେ ଏକ୍ସଚେଞ୍ଜ ମୁଁ ଅଫ୍ ଲାଇନ୍ ଅଫ୍ ଲାଇନ୍ କାଇଲେ ସୁବିଧା ମାନେ କଁ କଇଲୁ ଏ ଝାମେଲା ଝାମେଲାରେ ପଡିବୁନୁ। ସେ ନବୁ ସିଏ ବି ସିଏ ଗୋଟା କଥା କହିବ କହିବ ଏଥିରେ କେଁ ହେଲା ସେଥିରେ କେଁ ହେଲା। ଅଫଲାଇନ ଗୋଟେ ଲୋକ ଦେଇଥିଲେ ତାକୁ ସବୁ ବୁଝେଇ ବାଝେଇ ଦବୁ କି ଏମିତି ଏମିତିଆ କଣ୍ଡିସନ ଅଛି ସବୁ ଭଲ ଅଛି।
ଅଫଲାଇନ ପା ମି ଅଫଲାଇନ ମି ମିଳିବା କଷ୍ଟ ମିଳିବା କଷ୍ଟ ବା।
ଏ ବୁଝୁ ବୁଝୁ ଯଦି ହେଇଯିବ ଭଲ କଥା ଆଉ କ। ନୂଆ ପିଇନି ଗୋଟେ ଦେବି ପୁରା ମାଗେଣା।
ନୂଆ ପିନ୍ ତ ସେମିତି ଉଁ ଥବ।
ଆଁ।
ନୂଆ ପିନ୍ ତ ଥବ ସେଥିରେ ଆଉ।
ତୁ ଦେଖେ କଥା ହ ଯଦି ହବ ଆଉ।
ଆ ଜା ଆ ଜାମୁ କୋଳି ହେଲେ ଗୋଟେ ଇଏ କରିଆ।
ହଉ।
କଣ କରିଆ କଇଲୁ ଜାମୁକୋଳି ହେଲେ ରାଗ ନୁଣ ଦଳିଦବା ହେଲା ହ୍ୟାଲୋ ଲାଗ ରସୁଣ, କଞ୍ଚାଲଙ୍କା
ହୁଁ ଆଉ କଣ ଖାଇଥିଲୁ କଣ?
ଶୁଣୁନୁ ସେ ଖାଇବା ଖାଇବା କଥା କହୁଚି ରଉନୁ‌ ନାଗ୍
ହ୍ୟାଲୋ।
ରାଗ ନୁଣ, କଞ୍ଚାଲଙ୍କା, ରସୁଣ ଫୁସୁଣ ଦଳିଦବା ହେଲା ଆ ଦଳି ଦେଇ ପୁରା ଉମ୍ ଏ ଖାଲି ଛୋପା ଫୋପା ସବୁ ବାହାର କରିଦେବା ଖାଲି ରାଗ ପାଣ୍ଟା ରହିବ।
ହୁଁ।
ହେଲା ରାଗ ପାଣିଟା ରହିବ। ଆଉ ତା ଦେହରେ ଖାଲି ଜାମୁକୋଳି ସବୁ ପକେଇଦବା ସବୁ ପକେଇଦବା ଜାମୁକୋଳି।
ହେଲା ହେଲା ସବୁ ପକେଇଦବା
ହଁ, ସେ।
ପକେଇଦେଇ ଏ ସବୁ ଭାଇ ଦେଖୁ କି ଟେଷ୍ଟି।
ଆଉ କବିଲି କହିଲୁ।
ହୁଁ। କଣ।
କୋଉ ଦିନ କରିବା।
ଆଉ ଟିକେ ଦୂରେଇ ଯା ଦୂରେଇ ଯା।
କହୁଦିନ କରି
ଏଇ ଏଫ୍ ଜାମୁକୋଳିଟା ହଉ।